ହଁ କଣ କରୁଛନ୍ତି?
ବର୍ଷା ହଉଥିଲା ଲୁଗା ତୋଳି ନେଇ ଯାଇଥିଲି ଲୁଗା ଶୁଖାଉଛି।
ଓହୋ ତମ ଆଡେ ବର୍ଷା ହଉଛି?
ବର୍ଷା ଏବେ ହଉଥିଲା ଆଉ
ଓ ହୋ। ହଁ ଆଉ ଖାଇବା ସାରିଲାଣି?
ନା ଖାଇନୁ ପୁଅ ଗାଧେଇକି ଆଇଲାଣି ଯାଉଛୁ ଖାଇବାକୁ ଆମେ ଲୁଗା ଶୁଖେଇ ଦେଇକି ଆଉ ତମ ଆଡ଼େ ବର୍ଷା ହଉନି କିି?
ନା ଆମ ଆଡେ ବର୍ଷା ହଉନି।
ଆମର ସକାଳୁ ଅନ୍ଧାର କରି ରଖିଥିଲା ଏବେ ହେଲା ଆଉ।
ହ ଆମର ବି ତ ଅନ୍ଧାର କରିକି ରଖିଛି କିନ୍ତୁ ବର୍ଷା ହେଇନି।
ନା ନା ଆମର ହେଲା ଲୁଗା ଏରା ତୋଳି ନେଇ ଯାଇଥିଲି ଏବେ ଶୁଖଉଛି।
ଆଉ ଖାଇପିଇ ସାରିଲଣି?
କଣ କହିଲେ?
ଖାଇ ପିଇ ସାରିଲାଣି?
ହଁ ଖାଇବାର ସରିଲାଣି।
ହଉ ତମ ଘର ଟା କୋଉଠି?
ଆମ ଘର ଟା ଚି
ଓହୋ
କଣ କହିଲ?
ମାନେ ଏଇ ଯୋଉ ଗୋବର୍ଦ୍ଧନପୁର ଚିତ୍ରି ତ?
ହୁଁ ହୁଁ।
ଓହୋ।
ତମ ଘର କୋଉଠି?
ଆମ ଘର ତରୁଆଁ।
ଏଇ ନାଚୁଣି ବାରପଡା। ହଁ ଉୁଜୁଣି ବାରକୁଡା ତରୁଆଁ।
ହଁ ସେଇ ବାରକୁଡାର ଏବେକା ନାଁ ଟା ତରୁଆଁ ଉ।
ଉ ହୁଁ।
ଆଉ
ଆଉ। ଆଉ ତମ ଘରେ କିଏ କିଏ ଅଛନ୍ତି?
ହୁଁ ଆମର ବାପା ମା
ହୁଁ ହୁଁ। ଆଉ
ହୁଁ କଣ ଆମର ଏତିକି ଲୋକ।
ହଁ ରଥଯାତ୍ରା ଆସୁଛି କଣ ପୋଗ୍ରାମ୍ ଅଛି କି ନାଇଁ କୁଆଡ଼େ ଯିବା ପାଇଁ?
ରଥଯାତ୍ରା ଆମ ଦୁଆର ମୁହଁରେ।
ଆମ ଘର ସାମ୍ନାରେ ମାଉସୀ ମା ମନ୍ଦିର।
ଓ ଆଉ ବଢିଆ ଉ। ଆଉ କଣ କୁହନ୍ତୁ?
ଆଁ
ଏଇ ଖାଇ ପିଇକି ଆସିକି ଶୋଇଛୁ ଆଉ କଣ କରିବୁ।
ପାଠ ପଢା ନା ପାଠ ପଢା
ହଁ ପାଠ ପଢା ସାରିଲାଣି ହଁ ସରିଲାଣି। ଓ ହୋଉ
ତମ ପାଖରେ ରଥଯାତ୍ରା ହୁଏନି କି?
ହଁ ଆମ ଗାଁ ରେ ହୁଏ।
ହୁଁ ହୁଁ।
ରଜ କେମିତି କଣ ପାଳନ କଲେ?
ରଜ କୁଆଡେ ଯାଇନି।
ଉଁ ହୁଁ।
ରଜରେ କୁହାଡ଼େ ଯାଇନୁ।
ହ
କଣ କହିଲେ?
ରଜରେ ଖାଲି
ଓହୋଃ, ପିଠା ପଣା କରିଥିବେ?
ପିଠା ମୋ ବୋଉ ଦିଏ। ମୁଁ ଖାଲି ଚକୁଳି
ଓହୋଃ। ଆଁ ବଢିଆ ଆଉ।
ମୋ ବୋଉ ତାର ସବୁ ପ୍ରକାର
ହ ହଁ। ହଁ ନା, ମ।
ଆଉ କଣ କରୁଛ?
ଆଜ୍ଞା, ଦଉଛି। ଭାଇ ଭଉଣୀ କେତେ ଜଣ?
ଆମେ ତିନି ଭଉଣୀ। କଣ କହିଲେ?
ଭାଇ ଭଉଣୀ କେତେ ଜଣ?
ଆମେ ତିନି ଭଉଣୀ।
ଅଁ ହଁ।
ହୁଁ।
ଭାଇ ନାହାନ୍ତି?
ନା। ହଁ
ହଁ ହୁଁ।
ଆଉ କଣ?
ହୁଁ, ହୁଁ, ହୁଁ।
ତମେ ରଜରେ କୁଆଡେ ଯାଇଥିଲ?
ରଜରେ ଫାଷ୍ଟ ରଜ ଦିନ ଘଟଗାଁ ଯାଇଥିଲୁ।
ଆଉ କଣ ମଝି ରଜ ଦିନ ହଁ ଇଏ ଆମ ଗାଁ ରେ ମନ୍ଦିର ଫନ୍ଦିର ସବୁ ଅ ଛି ମନ୍ଦିର ମନ୍ଦିର ସବୁ ଯାଇଥିଲୁ। ଆଉ ହଉ ଲାଷ୍ଟ ରଜ ଦିନ ଏମିତି ବୁଲିବା ପାଇଁ ଯାଇଥିଲୁ ଆନ୍ଧପୁର ଆଡେ ଆଉ।
ଓହୋ।
ଏମିତି ଆଉ ହଁ କଣ କହନ୍ତୁ?
କଣ ଖାଇଥିଲ?
ମୁଁ ପଖାଳ ଭାତ ତା ସାଙ୍ଗରେ ହେଇଥିଲା ଆମର ଗୋଟେ ପାଗ ହେଇଥିଲା ଆଳୁ ଭେଣ୍ଡି ତାହିତ ବାଇଗଣ ହଁ ଲେମ୍ବୁ ଗୋଟେ ପାଗ ହେଇଥିଲା ଆଉ ଚା ହେଇଥିଲା କଣ କହିଲ?
ଝୁଣ।
ଝୋଳ ମାନେ ଯୋଉଟା କୁହନ୍ତି ଦଳା।
ହଁ।
ହଁ ଆଉ ଭଜା ହେଇଥିଲା। ଆଉ ଫୁଲ ବରା ହେଇଥିଲା।
ହ
ହ
ନାଇଁ ଯୋଉ ଜାଣିଥିବ କଞ୍ଚନ ଫୁଲ।
ହଁ ହଁ ହଁ।
ଆଉ ଆଚ୍ଛା କଣ କହିଲେ?
ମାନେ
ଶୁବୁନି
ଏମାନେ କଞ୍ଚରା ଫୁଲରା ବରା କରିକି ଖାଆନ୍ତି କି?
ହଁ।
ହ
ବରା କରନ୍ତି ଚଟଣି କରନ୍ତି।
ନାଁ ମୁଁ ଜାଣିନି।
ହଁ ସେଟା ଭଲ ଲାଗେ ନା। ହ
ହଉ।
ବେଶୀ ଦେଶୀ କଞ୍ଚନ ଫୁଲ ଘର ଟା ଲା
ଓହୋ କଣ କହିଲ?
ଆଉ ତମର ଆଜି କଣ ରୋଷେଇ ହେଇଛି?
ଆମର ଭାତ ଡାଲି ଭଜା ଭତା ଆମ୍ବ।
ହଁ। ହଉନି। ହ
ହଁ।
ରୋଷେଇ ବି ସରିଲାଣି।
ହଁ ମ ରୋଷେଇ କେତେବେଳେ ସରିଲାଣି ପୋଆଟା ଗାଧେଇ ନଥିଲା ବଳେ ଖାଇନଥିଲା।
ହୁଁ ହୁଁ ପୁଅ ଏଇନା କଣ ପଢୁଛି ନା ଛୋଟ ଅଛି?
ନା ନା ଡିପ୍ଲୋମା କରୁଛି।
ଓ ହୋ ମାନେ ପ୍ଲସ୍ ଟୁ ପରେ ନା ଟେନ୍ଥ ପରେ ଡିପ୍ଲୋମା।
ମେ ତନ୍ଦି
ଓ ହଁ କୋଉଠି କରୁଛନ୍ତି ଡିପ୍ଲୋମା?
ଢ଼େଙ୍କାନାଳ।
ଓ ହଁ ର ରୋ ରହିକି କରୁଛନ୍ତି ନାଇଁ ଏ ଏମିତି ଖାଲି ଯାଉଛନ୍ତି ଏଜାମ ଦେଇକି। ଆଛା।
ଆଲୋ ରହୁଛି।
ଭଲ ଆଉ।
ଏ ପାଖରେ କୋଉଠି କଲେନି ଏତେ ଦୂର କଲେ?
ନା ତାର ଆସିଲା ସେଇଆଡୁପା।
ଆଁ ହଁ।
ଯୋଉଠୁ ଆସିବ ପକେଇଥିବେ ଯଉଠୁ ଆସିବ ଟିକ
ପାଖରେ ବି ଗମେଟର ଥିଲା ଭଲ ଭଲ କରିଥାତା ନା
ତା ସେଠୁ ଆସିଲା ନା।
ହଁ ଫାଷ୍ଟ ସେଠୁ ପଳେଇ ଆସିଲ ଆଉ।
ହୁଁ।
ହୁଁ ହୁଁ। ଭଲ ନା ଆଉ ସବୁ ଭଲ ନା।
ତମେ ଦେଖବା କରି ହଁ କୁହ।
ମୁଁ କହିଲି ଆଉ ସବୁ ଭଲ ନା।
ହଁ ଭଲ। ହ
ହଁ ହୁଁ।
ଆଉ କଣ?
ଆଉ କଣ କୁଅ
ତମ ବାପା କଣ କରନ୍ତି?
ହଁ ବାବା ଡ୍ରାଇଭର ଅଛନ୍ତି।
ଉଁ ହୁଁ।
ଯାହଉ। ହଁ
ତ ଏଇଆ ଆଉ। ତମେ ପାଠ ପଢା ସାରିକି ଘରେ ଅଛ ତଳେ ଏବେ ଖାଲି।
ହଁ ପାଠପଢା ସରିଲାନି ଘର ଅଛି।
ଆଉ ପଢିଲନି?
ଅଁ ଚାକିରି ବାକିରି କରିବା ଆଁ ଲାଇନରେ ଆଉ ପାଠ ପଢି ନା କେତେ ପାଠ ପଢିଲେ ତ ଜୀବନ ସାରା ପଢୁଥିବ ସରିବନି।
ଉଁ ହୁଁ।
ଖାଲି ପଢିଲେ ଆଉ ହବ କି?
ହୁଁ।
ସେଥିପାଇଁ ଆଉ।
ହଉ ଡାକି ଦିଅ।
ହଉ ତା ହେଲେ ଆଉ। ହଉ କଣ କରୁଛନ୍ତି କରନ୍ତୁ ଆଉ।